ଭାଇ ନମସ୍କାର।
ନମସ୍କାର ଭାଇ।
ଜୟ ଶ୍ରୀ ରାମ ଭାଇ।
ଜୟ ଶ୍ରୀରାମ ଭାଇ।
ଆ ଭାଇ ତମେ ଯୋଉ କହିଥିଲ ଯୋଉ ପଇସା ଟା ନେଇ ଥିଲ। ମୁଁ କହିଲି ଯୋଉ ପଇସା ଟା ନେଇଥିଲ ଆପଣ
ଆଜ୍ଞା।
ତାର ଆଉ ସୁଧ ଟା ଦେଲେନି।
ଆଜ୍ଞା ଦେଖି ପାରୁଥିବେ ତ ପଇସା ସିନା ଆପଣଙ୍କ ଠାରୁ ଆଣିକିନା ଆମେ କୁକୁଡ଼ା ଚାଷଟି କରିଦେଲି। ଭାଇ। ଏଇନା ତ ଆପଣ ଜାଣିଥିବେ କୁକୁଡାଙ୍କୁ ଭୟଙ୍କର ରୋଗ ଆସିଅଛି ବୁଝିଲେ ନା। ଯାହାଫଳରେ, ହୁଁ। ଯାହା ଫଳରେ କୁକୁଡା ମାନଙ୍କର ରୋଗ ହବା ଦ୍ଵାରା ଆମର ଆମଦାନୀ ବା ବେପାର ବହୁତ ମାତ୍ରାରେ କମି ଯାଇଛି। ଯାହା ଫଳରେ ଆପଣଙ୍କର ସୁଧ ପଇସା ଟା ମୁ ଫେର ଦେଇ ପାରୁନାହିଁ। କିନ୍ତୁ ଆପଣ ଅପେକ୍ଷା ର କରନ୍ତୁ ମାସେ କିମ୍ବା ବା ଦି ମାସେ। ରୋଗ ଭଲ ହେଇଯିବା ଆପରେ ବା ଆମର ବାହାଘର ସିଜିନି ଆସୁଅଛି ବୁଝିଲେ ନା।
ହଁ।
ଯାହା ଫଳରେ ମୋ କୁକୁଡା ଗୁରାକ ବିକ୍ରି କଲେ ଆପଣଙ୍କୁ ଆପଣଙ୍କ ସୁଧ ଏବଂ ମୂଳ ସହିତ ଆପଣଙ୍କୁ ନେଇକି ଦେଇଦେବି ଆପ ଆପଣଙ୍କ ଘରେ ବୁଝିଲେ ନା।
ଶୁଣନ୍ତୁ, ମୁଁ ଶୁଣନ୍ତୁ, ଆମର ଯେତେବେଳେ ଆପଣ ନେଇଥିଲେ ହେଲା କି ଆମର କଣ କଥା ହେଇଥିଲା ହେଇଥିଲା। ମୁଁ ଆପଣଙ୍କୁ କହିଥିଲି ମୁଁ କହିଲି ମତେ ମାସକୁ ମାସ ଆପଣ ସୁଧଟି ଦେଇଦେବେ।
ଆଜ୍ଞା ଆଜ୍ଞା।
କହିଥିଲି କି ନାହିଁ।
ଆଜ୍ଞା ଆଜ୍ଞା।
ନା କହିନଥିଲି।
ନା କହିଥିଲେ ଆପଣ।
କହିଥିଲି, କିନ୍ତୁ ଆପଣ ଦେଉଛନ୍ତି ଏଇ ଯୋଉ ମାସେରେ ହେଲାଣି ହେଲା କି, ଆପଣ ତ ଆଗରୁ ଦେଇ ଦଉଥିଲେ ନା। ମୁଁ ଆଗରୁ ତ ଆପଣ ଭଲ ବହୁତ ମାନେ ମାସ କୁ ମାସ ଦେଇ ଦଉଥିଲେ। କିନ୍ତୁ ଏବେ ଟିକେ ଦେବାରେ ଆପଣଙ୍କ ପ୍ରୋବ୍ଲେମ ହଉଚି ହୁଁ।
ହୁଁ ହୁଁ।
ତ ସେଇଟା ଶୁଣନ୍ତୁ ଆ ପଇସାଟା ମୁଁ ଦେଇଚି ନା ମାନେ ସେଇଟା ତମେ ଦେଲେ ପଇସା ଟା ମୋର ଇଆଡ଼େ ଗୋଟେ କାମେରେ ଲାଗିବ ବୁଝିପାରୁଚନ୍ତି ନାଇଁ।
ଆଜ୍ଞା ଆଜ୍ଞା ମୁଁ ବୁଝିପାରୁଚି ଆପଣଙ୍କୁ
ହଁ ହଁ ଆଉ ସେଇଥି ନାଇଁ କି ମୁଁ ଟିକେ ଆପଣଙ୍କୁ କହୁଛି ଯେ ଦେବାକୁ। ଆଉ ଶୁଦ ପଇସା ବି ବା କେତିକି ଟଙ୍କା ମୂଳ ହଁ ମୂଳ ପଇସା ହଁ ସେ କିଛି ଅଛି କିଛି ନାହିଁ ଶୁଦ୍ଧ ପଇସା ଜଦି ଆପଣ ନଦେବେ ଇଆଡେ ଆମେ ଆଉ କେମିତି ଚଳିବୁ କଇଲ ଆମର ତ ସେଇଟା ବେପାର ନା।
ଶୁଣନ୍ତୁ ଶୁଣନ୍ତୁ ଆପଣ ବ୍ୟସ୍ତ ହୁଅନ୍ତୁନି ଆପଣଙ୍କୁ ଆପଣ ଆଉ ମାସେ କିମ୍ବା ଦେଢ ମାସ ଅପେକ୍ଷା କରନ୍ତୁ ଯାହା ଫଳରେ କୁକୁଡ଼ା ମାନଙ୍କୁ ରୋଗ ହେଇଚି କୁକୁଡ଼ା ମାନଙ୍କ ରୋଗ ଆଉ ଆମେ ଚାରି ପାଞ୍ଚ ଦିନ କିମ୍ବା ଅଠର ଦିନ ଭିତରେ ରୋଗଟି କମିଯିବ ବୁଝିଲେ ନା ଆମେ କୁକୁଡା ମାନଙ୍କୁ ଔଷଧ ଦିଆଯାଇଚି ବୁଝିଲେ ନା
ଆଜ୍ଞା।
ଯାହା ଫଳରେ କୁକୁଡ଼ା ରୋଗ କମିଯିବ ବ୍ଲାଡ ଫ୍ଲୁ ରୋଗ ହେଇଛି ବୁଝିଲେ
ହୁଁ ହୁଁ ହୁଁ ଆପଣ ଯଉ ବ୍ଲାଟୁ ରୋଗ ଟା ହେଇଚି ସେଥିରେ କୁକୁଡା ସବୁ ମରିଯିବେ ନା।
ନା ନା ଆମେ ଔଛଧ ଦେଇ ଦେଇଛୁ ଆଗୁଆ ବି ବେସ୍ତ ନାଇଁ। ଆମେ ଡକ୍ଟରଙ୍କୁ ପରାମର୍ଶ କରିକି କୃଷି ବିଭାଗ ଡକ୍ଟର ଙ୍କୁ ବୁଝିଲେ ନା ଭେଟନାରୀ ଡକ୍ଟରଙ୍କୁ ଆମର ଆଗୁଆ ମେଡିସି ଚି ଦେଇଛି ଯାହାଫଳରେ କୁକୁଡ଼ା ଗୁରାକ ମରିବେ ନାହିଁ ତା ରୋଗ ପ୍ରତି ସତ ଶକ୍ତି ବଢା ଦିଆଯାଇଛି ବୁଝିଲେ ନା।
ହୁଁ ହୁଁ ହୁଁ ହୁଁ।
ସେମାନେ ଆଉ ମରିବେ ନାହିଁ ବଞ୍ଚିବେ କିନ୍ତୁ ଆମର ବାହାଘର ସିଜିିନ ଆଉଚି ଆଉ ଦେଢ ମାସ ପରେ ବ୍ୟସ୍ତ ହୁଅ ନାହିଁ କୁକୁଡ଼ା ସମ୍ଭୁ ବିକ୍ରି ହେଇଯିବେ ବୁଝିଲେ ନା।
ନା ଏବେ ବାହାଘର ହଉଚି କିନ୍ତୁ ଆପଣଙ୍କ କୁକୁଡାକୁ ରୋଗ ବୋଲି ହୁଁ।
ତାଙ୍କର ହଉ ଚି ଯେ କିନ୍ତୁ ଆଗକୁ ଯୋଉ ବାହାଘରଟି ଆସୁଅଛି ପନ୍ଦର ଦିନ ବାହାଘର ଲଗାତା ର ଆମର ଡେଟ୍ ଅଛି ବୁଝିଲେ ନା।
ଉ ହୁ ହଁଁ।
ଯାହା ଫଳରେ ବହୁତ ମାତ୍ରାରେ କୁକୁଡ଼ା ବା ଚିକେନ ବିକ୍ରି ହବ।
ଉଁ ହଁ ହଁ।
ବିକ୍ରି ହେଲେ ଆପଣ ଶୁଦ୍ଧ ଏବଂ ମୂଳ ଆମେ ନି ଯଥାଶିତ ଭାବରେ ସ୍ଥାନା ତୁରନ୍ତ ଆପଣଙ୍କୁ କରିଦବୁ।
ନା ଆପଣ ସିନା କହୁଚନ୍ତି କିନ୍ତୁ ଆପଣ ଟିକେ ଆମର ହଇରାଣ ଦି ମାସ ହେଲାଣି ଆପଣ କର ଦଉଚନ୍ତି। ହେଲା କିି ପଇସା ଟା ମୁଁ ଗୋଟେ ଆପଣଙ୍କ ଗୋଟେ ମୁଁହ କୁ ଦେଖିକି ଗୋଟା ଆପଣଙ୍କ ଗୋଟା ଭଲ ଲୋକ ବୋଲି ମୁଁ ଦେଇଚି ବୁଝିପାରୁଛ ନା।
ହୁଁ ହୁଁ।
କିନ୍ତୁ ଆପଣଙ୍କ ଜାଗାରେ ଯଦି ଯଉ ଯିଏ ଥାନ୍ତା ସେଦିନ ବି ଆସିଥିଲା ଆପଣଙ୍କ ସାଙ୍ଗରେ ଆଉ ଗୋଟେ ପିଲା ଆସିଥିଲା। ସିଏ ବି କହୁଥିଲା ନବ ବୋଲି ହେଲା କି ମୁଁ କିନ୍ତୁ ତାଙ୍କ ମନା କରିଦେଲି ହେଲା କି ମୁଁ ଜାଣିଛି ସେ ହେଲେ ଦେବନି। ହୁଁ ଆଉ କିନ୍ତୁ ମୁଁ ଆପଣଙ୍କୁ କଣ ପାଇଁ ଦେଲି ଆପଣଙ୍କୁ ଭରସା ରଖିକି ଦେଲି ନା ଆଉ। ହେଲା କି
ଆଜ୍ଞା।
ପଣ ଯଦି ଏମିତି କରିବେ ତାହେଲେ ସେଇଟା କଣ ଆମେ ଆଉ କଣ କରିପାରିବୁ କହୁନାହାନ୍ତି।
ଆଜ୍ଞା ବ୍ୟସ୍ତ ହୁଅନ୍ତୁନି ଆମେ ଦେଇ ଦଉ। ଆଏସ୍ ସେମିତି ଲୋକ ନୁଅଁ ଆପଣ ପଇସା ରଖିବୁ।
ତ ମୁଁ ଜାଣିଚି ଆପଣ ସେମିତି ଲୋକ ନୁଅଁ ଆପଣ ଦେଇଦେବେ। କିନ୍ତୁ ଏଇଟା ତ ପ୍ରୋବ୍ଲେମ୍ ହଉଛି ନା ମାନେ ଆପଣ ମାସକୁ ମାସ ଟିକେ ଦୋଉନା। ତେଇ ଆଗୁରୁ ଦୋଉଥିଲେ।
ଏଇନା ଟିକେ ହାଇରାଣ ଏଇନା ଟିକେ ହଇରାଣ କରୁଚନ୍ତି ହୁଁ।
ଆଜ୍ଞା।
ଆଉ ଆଉ ସେଇଟା ଟିକେ ଆମୁକୁ ବାଧୁଚି ହେଲାକି କାରଣ ସୁ ଶୁଣନ୍ତୁ ଗୋଟେ କଥା ଆପଣଙ୍କୁ କହିବି। ଆମର ଆଉ କିଛି ରୋଜଗାର ହିଁ ନାହିଁ ହେଲାକି ଆମେ ସେଇ ପଇସାରୁ ହିଁ ଚଳୁଚୁ ବୁଝିପାରୁଛ ନା ନାଇଁ।
ଉଁ।
ହେଁଇଁ ଆପଣଙ୍କୁ ଦିଏ ପାଞ୍ଚ ଲକ୍ଷ ଦଶ ଲକ୍ଷ ଦେଲୁ ଆପଣ କିଛି ପଇସା ଦେଲେ ଆଉ କାହାକୁ ଦେଲୁ। ସେଇ ପଇସାରୁ ଆମେ ଇଁ ଦିଆ ହଉଚି ହେଲାଇ ବୁଝିବାର ଆପଣ ଆପଣ ଜାଣିଥିବେ ତ ମୋ କଥା ଜାଣିଥିବେ ଆପଣ। ସେଇଥିିନାଗୀ ଆପଣ ମୋ କତିକି ଆସିଥିଲେ ହୁଁ।
ମୁଁ ଆଜ୍ଞା ଜାଣିପାରୁଛି।
ହୁଁ ହୁଁ ହୁଁ ମୁଁ ହଉ ଟିକେ ଦେଖନ୍ତୁ କୋଉଟ ଗୋଟେ ଦେଖନ୍ତୁ ଆପଣ ନହେଲେ ଉଁ ହୁଁ ହାଁ କିଛିଟା ଆପଣ ପକାନ୍ତୁ ନହେଲେ ଆଉ ନହେଲେ ଏମିତି କଣ କଲେ ହବ ନା।
ଆପଣ ଶୁଣନ୍ତୁ ଟିକେ ହଇରା ହୁଅନ୍ତୁନୁ ବ୍ୟସ୍ତ। ମୁଁ କିନ୍ତୁ ଆପଣ ନିଶ୍ଚିନ୍ତ ଆପଣଙ୍କ ପଇସାଟି ଦବୁ।
ମନତଖ୍ ପଇସାଟା ପଇସା ଟା ଆଜ୍ଞା କାହାର ଦରକାର ନାହିଁ କହୁନାହାନ୍ତି।
ମୁଁ ଜାଣିପାରୁଚି ଆପଣ ଯାହା କହୁଚନ୍ତି ଆପଣଙ୍କର ପଇସା ଏଇନା ଅଭାବ ଅ ଅପ୍ ଉପସ୍ଥିତିରେ ଆପଣ ଚାଲିଚନ୍ ଯାହା ଫଳରେ ପଇସାଟି ଆପଣ ନିହାତି ଅପ୍ ତ୍ୟନ୍ତ ଜରୁରୀ କିନ୍ତୁ ଆପଣଙ୍କୁ ଆପଣ ବେଶ୍ ତୁହଁନ୍ତୁନି ଆପଣ ଚାହିଁବେ ଦି ଆମେ ଏଇନା କୋଡ଼ିଏ ହଜାର କିମ୍ବା ପଚିଶ ହଜାର ମାତ୍ର ଦେଇପାରିବୁ କାଇଁକି ନାଇଁ ନା ପୁଞା ଆପଣ ବେ ଆପଣ ତ ଜାଣିଥିବେ ସିଚୁଏସନ୍ ଟା ଏଇନା?
ଜାଣିଛି ଆଜ୍ଞା ଆଜ୍ଞା ଆଜ୍ଞା ଠିକ୍ ଅଛି ଆପଣ ମା। ଆପଣଙ୍କ ଦ୍ଵାରା ଯେତିକି ହଉଛି ଆପଣ ସେତିକି ପକେଇ ଦିଅନ୍ତୁ ହେଲାକି।
ଆଜ୍ଞା ଆଜ୍ଞା।
ହଁ ମୁଁ ଆପଣଙ୍କୁ ମାନେ ବାଧ୍ୟ କରୁନାଇଁ ଏନ୍ ତେତିକି ଦିଅନ୍ତୁ ସେତିକି ଦିଅନ୍ତୁ ହେଲା କି।
ଶୁଣନ୍ତୁ ଆପଣ ନେଇଯାଇଥାନ୍ତୁ କୋଡ଼ିଏ କିଆଁ ପଚିଶ ହଜାର ଟଙ୍କ। ଏଇନା ଅଛି ଆଉ ଆପ୍ ପଣଙ୍କୁ ମାସେ କିମ୍ବା ଦେଢ଼ ମାସେ ଭିତରେ ଆମେ ଆମର। ଅଁ ସୁଧ ଏବଂ ମୂଳ ଦିଟାୟାଙ୍କ ଆପଣଙ୍କୁ ଦେଇଦେଉ।
ମୁଁ ଆପଣଙ୍କୁ ବି ଗୋଟେ କ ଥା କହିଥିଲି ଆପଣଙ୍କର ବୋଧେ ମନତାବ। ମୁଁ କହିଥିଲି ଆପଣ ନିଅନ୍ତୁ କିନ୍ତୁ ଆପଣ ଯଦି ମନେ ମାସୁକୁ ମାସ ଦେଇଦେବେ ପଇସା ସୁଧଟି। ଆପଣ ମୂଳ ରଖନ୍ତୁ ମୂଳ ଠେଇଁ ମୁଁ ଟୋଟାଲି ଆପଣଙ୍କୁ ହୁଁ ମାଗିବିନି। ମୂଳଟ କଥା ଫୋନ କରିବିନି ଆପଣ ଆ ମୋର ତ ସୁଦିଆ ସୁଦ ଦେଲି। ମୋର ପଇସାଟା ପାଇଲି ବୁଝିପାରୁଛନ୍ତି ନା ନାଇଁ?
ଆଜ୍ଞା ଆଇଁ।
ହୁଁ ଆଉ ଏଇଟା ହଉଛି ଆଜ୍ଞା।
ଅତ୍ୟନ୍ତ ଦୁଃଖୀ କିନ୍ତୁ ଆପଣ ପଇସାଟି ଦେଇପାରୁନି ଏବେ ବୁଝିଲେ ନା।
ଆଜ୍ଞା ନାଇଁ ନାଇଁ ସେମ୍ତି କିଛି ନାଇଁ ଶୁଣନ୍ତୁ ସେମ୍ତି କିଛି ନାଇଁ ଆ ପଣ ଶୁଣନ୍ତୁ ବେପାର କଲେ ବେପାର କଲେ। ଲାଭ ଲସ ଲାଗି ରହିଚି ହେଲା କି। ଆମେ ଯଦି ଲସ୍କୁ ଡରିକି ଡରିଯିବା ତାହେଲେ ଆମେ ଆଉ କିଛି କରିପାରିବାନି। ହେଲାକିଁ ହୁଁ ଆମେ ପାଇଁ ଲସ୍ କୁ ଡରିବାନି ଆମ କାମ ଆମେ କରିବା।
ଆଜ୍ଞା ଆଜ୍ଞା!
ତେଣିକି ଲାଭ ବି ହବ ଲସ୍ ବି ହବ ଯେତେବେଳେ ଲସ୍ ହବ ପାଞ୍ଚ ହଜାର ଲସ୍ ହବ ସେଥିରେ ଲାଭ ହବ ପଚାଶ ହଜାର ଲାଭ ବି ହେଇପାରେ।
ଆଜ୍ଞା ଆଜ୍ଞା!
ହୁଁ ସେଟାବି ଆମେ ଦେଖିବାକୁ ପଡିବ ନା।
ଉଁ!
ସବୁ କ୍ଷେତ୍ରରେ ଲାଭ ଅଛି ଲସ୍ ବି ଅଛି।
ଆଜ୍ଞା ଆପଣ ବ୍ୟସ୍ତ ହୁଅନ୍ତୁ ନି ଆପଣ ହଁ ଦେଇଦେବି ଆପଣ ଚାହୁଁଚନ୍ତି ଯଦି ଆପଣଙ୍କୁ ଏବେ କିମ୍ବା ଆଜି କିମ୍ବା କାଲି ଆପଣଙ୍କୁ ପଇସା ହେଇକି ଆପଣଙ୍କ ଘର ଗତିରେ ପହଞ୍ଚିଯିବ ବୁଝିଲେ ନା।
ଆଜ୍ଞା ଠିକ୍ ଅଛନ୍ତି। ଆପଣ ଯଦି କହୁଚନ୍ତି ମୁଁ ଜାଣିଚି ଆପଣ
ଆପଣ ଶୁଣନ୍ତୁ ଆପଣ ଯଦି ମିଛ ଭାବୁଚନ୍ତି ଶୁଣନ୍ତୁ ଆପଣ ଯଦି ମିଛ ଭାବୁଚନ୍ତି ଆପଣ ଯଦି ମିଛ ଭାବୁଚନ୍ତି ଆପ୍ ଆପଣ ଆସିକି ବି ଆମ ଫାର୍ମରେ ଦେଖିପାରିବେ କୁକୁଡା ଗୁଡାଙ୍କୁ ରୋ ଗ ହେଇଚି ଆମେ ଇଞ୍ଜେକ୍ସନ ଦିଆଯାଉ
ଓ ହଁ ହୁଁ ହୁଁ ହୁଁ ହୁଁ ନାଇଁ ମୁଁ ସେମିତି କିଛି ନାଇଁ ନାଇଁ ମିଛ କାଇଁ ଭାବିବି ଆପଣଙ୍କ କଥା ମୁଁ ମିଛ ଭାବିବି ନା ଆପଣଙ୍କ କଥା କାଇଁ ମିଛ ଭାବିବି। ଆପଣ ସତ କହୁଚନ୍ତି ମୁଁ ଜାଣିଚି ସେ କଥା ଭଲସେ ଜାଣିଛି ଆପଣ କେବେ ମିଛ ହିଁ କହିବେନି।
କିନ୍ତୁ ମୋର କଣ ପାଇଁ ମୁଁ କଁ ଆର ମାସରେ ଆପଣଙ୍କୁ ମାଗିଥିଲି କି ଆର ମାସରେ ମୁଁ କହିଥିଲି କି। ମୁଁ ଖାଲି କହିଲି ଭାଇ ଆଉ କଁ ହବନି ଆପଣ କଁ କହିଲେ କହିଲେ ନାଇଁ ଆର ମାସ ଆଡକୁ ଦେବି। ମୁଁ ସେଇଥି ନାକି ଟିକେ ଆପଣଙ୍କୁ ବାଧ୍ୟ କରୁଚି ନହେଲେ ମୋର କିନ୍ତୁ ବା କରିବାରେ ଆପଣଙ୍କୁ କିଛି ମାନେ ଇଏ ନାହିଁ। ମୁଁ ଜାଣି କିଏ କୋଉ ଭଳିଆ ଲୋକ ଆଜ୍ଞା!
ସେ କଥା ଛାଡନ୍ତୁ ଆପଣଙ୍କ ପଇସା ଟିକେ ମୁଁ ଦେଇଦେବି ଦି ଦିନି ଭିତରେ। ଆପଣ ନେଇଯିବେ। ଆଉ କଣ ଆପଣ କହୁ ସେ କୁକୁଡା ଫାର୍ମଟି କରିବେ ବୋଲି କଁ କେମିତି ହେଲା?
ନାଇଁ ନାଇଁ ଶୁଣନ୍ତୁ ଶୁଣନ୍ତୁ ଆ ଆପଣ ଯଦି କରିଚନ୍ତି। ଆପଣ ଟିକେ କହୁନାହାନ୍ତି ଆଉ ଆମେ କଣ ଆଉ କରିଚୁ ନା କଣ?
ଶୁଣନ୍ତୁ ଆପଣ ତ ଆପଣ ଶୁଣନ୍ତୁ ଆପଣ ମଝିରେ ଆପଣ ମଝିରେ ତ ଆଇଥିଲେ ମୋ ଠାରୁ ଶୁଣିକି ଯାଇଥିଲେ କଁ କେମିତି କରିବେ। ଆପଣ ଘର ଫର କରିସାରିଲେଣି ଆପଣ?
ଏ ନାଇଁ ନାଇଁ ଶୁଣନ୍ତୁ ଆପଣ ଯଦି ଆସି ତେବେ ଆସନ୍ତୁ ଟିକେ କୋଉତେଳେ‌ ଫାଙ୍କା ହେଇକି। ନା ନାଇଁ କେତେବେଳେ ଫାଙ୍କା ହେଇକି ଆସନ୍ତୁ ଆପଣ ଅ ଟିକେ କୁହନ୍ତୁ ଆମକୁ କଁ କେମିତି ହବ ହେଲାକି? ଆମେ ସେଇ ହିସାବରେ କରିବା କାରଣ ଆପଣ ଜାଣିଚନ୍ତି ଗୋଟେ ଜିନି ଷ ମୋ କଥା ବିି ଶୁଣନ୍ତୁ ମୁଁ ଆପଣ କହୁଚି ଯଦି ଆ ହଜାରେ ହଜାରେର କୁକୁଡା ରଖିବା। ଆମକୁ କଣ କେତେ ଲାଭ ଆସିଥିବ?
ହଜାରେ କୁକୁଡ଼ାରେ ନିହାତି ଆମକୁ ତମକୁ ଆପଣଙ୍କୁ ଉମ ନିହାତି ଦେଢ ଲକ୍ଷ ପରେ ଟଙ୍କା ଆପଣ ରୋଜଗାର କରିପାରିବେ। ବୁଝିଲେ ନା?
ନାଇଁ ନାଇଁ ଆମର ଲାଭ ଟା କେତେ ଆସିବ?
ହଜା ଶୁଣନ୍ତୁ ହଜାରେ କୁକୁଡାକୁ ନିହାତି ଆପଣଙ୍କର ପ ଚିଶ ହଜାର କିମ୍ବା ପଇଁତିରିଶ ହଜାର ଟଙ୍କା ବୁଝିଲେ ନା?
ନାଇଁ ଶୁଣନ୍ତୁ ମୁ କହିବା କଥାକି ଆମର ସବୁ ଖର୍ଚ୍ଚ ଯାଇଁକି ଆମ ଖର
ଖର୍ଚ୍ଚ ଯାଇକି ଶୁଣନ୍ତୁ ମୁଁ ପା ସେଇଆ କହୁଛି ଶୁଣନ୍ତୁ କୁକୁଡା ହେଲା ଆପଣ ତିରିଶ ହଜାର କିମ୍ବା ପଇଁତିରିଶ ହଜାର ଦେଇ କିଣିବେ ଆଉ ଦାନା ଆପଣଙ୍କର ଜାଣିଚକି ନିହାତି ଷାଠିଏ ହଜାର ଟଙ୍କା ପାଖାପାଖି ଆପଣ ଦାନା
ମୁ କହିଲି ।
ଆଉ ଖାଦ୍ୟ ଯିବ ବୁଝିଲେ ନା?
ଇଏ ଦାନା।
ଖାଦ୍ୟ ଯିବ ବୁଝିପାରୁଛ ନା? ଆଉ ତାପରେ ଆପଣଙ୍କ ଲାଭ ହବ ଲକ୍ଷେ କୋଡିଏ ହଜାର କିମ୍ବା ପଚିଶ ହଜାର ଟଙ୍କା ମିତିଆ। ଲକ୍ଷେ ପଚାଷ ଆପଣ ଷାଠି ହଜାର ଧର ପଳେଇଲା ଆପଣଙ୍କର କୁକୁଡା କିଣିବା ଏବଂ ଦାନା ଖାଇବା ଦିଆ ବା ଓଷଧ ଦିଆ ବୁଝିଲେ ନା? ଆଉ ଆପଣଙ୍କ ଲାଭ ହେଲା ଆଁ ଷାଠିଏ ଗଲେ ଆପଣଙ୍କର ଲାଭ ହେଲା ଚାଳିଶି ଷାଠିଏ ହଜାର ଟଙ୍କା ବି ଲାଭ ହେଲା ବୁଝିଲେ ନା?
ଆଜ୍ଞା, ଆଜ୍ଞା।
ପଇଁତିରିଶ ହଜାର ଟଙ୍କା କୁକୁଡ଼ା କିଣିଲା ଆପଣଙ୍କୁ। ଆଉ ଆପଣ ଆଜି କଡକ ନାଥ କିଣୁଛନ୍ତିକି? ବୁଝିଲେ ନା ଆପଣ ଯଦି କଡକନାଥ କିଣୁଛନ୍ତି ତା ରେଟ୍ ବି ଯେମିତି ରହିବ କିଣା ଆଉ ବିକ୍ରି ବି ସେମିତି ଫାଇଦା ବୁଝିଲେ ନା?
ହୁଁ ହଁ ବିକ୍ରି ତ
ଟା କୁଟା ଦାମ ଆପଣ ଶୁଣ ଆଣ କୁକୁଡ଼ା ଦାମ ରହିବ ରେଟ୍ ରହିବ ଆପଣଙ୍କୁ ପାଞ୍ଚ ହଜାର କିମ୍ବା ଛଅ ହଜାର ଗୋଟେ କୁକୁଡ଼ା। ମାନେ ମଟନ୍ ଛାଡୁ ବି ଅଧିକା ଦାମ ଦାମିକିଆ। କୁକୁଡ଼ାଟିଏ ବୁଝିଲ ନା? ତାକୁ ପାଞ୍ଚ ହଜାର କିମ୍ବା ଛଅ ହଜାର କିଣା ରହିବ। ରଖିବେ ହଉ ମୁଁ ଫୋନ କରିବି ଆପଣଙ୍କୁ କେତେବେଳେ ଫା ଫାଙ୍କା ହେଲେ କେତେବେଳେ କଲ୍ କରିବେ ଆଁ।